ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କରୁଚ?
ଏଇଟି ଶୋଇଥିଲି ତ ତମେ?
ମୁଁ ଆମ ଛାତ ଉପରେ ବସିଛି। ଆଜି ଦିନଟା କେମିତି କଟିଲା?
ଆଜି ଦିନ ଟା ରୁହ କହୁଛି। ସକାଳୁ ଉଠିଲି ତ ସାଢେ ଛଅ ଟାରେ। ତାପରେ ବ୍ରସ୍
ଦୟାକରି ଓଡିଆ ଲାଙ୍ଗୁଏଜର ବ୍ୟବହାର କରନ୍ତୁ ଭାଷାର।
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ହଁ ସକାଳୁ ଉଠିଲି। ତାପରେ ମାଣ୍ଡିଆ ଖାଇଲି। ତାପରେ ଜଳଖିଆ ଖାଇ ସାରିଲା ପରେ ପାଠ ପଢିଲି ତାପରେ ଭାତ ହେରିକା ଖାଇଲି ଶୋଇଲି ଆଉ।
ତମକୁ ମାଣ୍ଡିଆ ଯାଉ ଯାଉ ବହୁତ ସ୍ଵାଦିଷ୍ଟ ଲାଗେ।
ହଁ ଭଲ ଲାଗେ।
ଆଉ ତମ ପଟେ ପାଗ କେମିତି ଅଛି?
ପାଗ ଏବେ ଖରା ହେଲାଣି। ବର୍ଷା ତ ଟୋଟାଲ ନାହିଁ ଆଉ।
ମତେ ମାଣ୍ଡିଆ ଯାଉ ବହୁତ ବେକାର ଲାଗେ।
ତମେ ଖାଅନି ମାଣ୍ଡିଆ ଯାଉ ବହୁତ ଭଲ।
ମୁଁ ଥରେ ଖାଇଥିଲି ତା ସ୍ଵାଦ ଟା ମୋ ପାଇଁ ଏତେ ବି ଖାସ୍ ନଥିଲା।
ସ୍ଵାଦଟା ସିନା ଖାସ୍ ନଥିଲା। କିନ୍ତୁ ଏଇଟା ଦେହ ପାଇଁ ବହୁତ ଭଲ। ଉପକାରୀ ହୋଇଥାଏ।
ଆଜ୍ଞା। ମୁଁ ତାର ବହୁତ ଭଲ ଗୁଣ ବିଷୟରେ ବି ଜାଣିଛି।
ହଉ କୁହନ୍ତୁ କଣ ଜାଣିଛନ୍ତି?
ପଛି
କଣ ବର୍ଷା ନା ଖରା ନା କଣ?
ହୁଁ ମେଘୁଆ ପାଗ କରିକି ରହିଛି ବର୍ଷା ହଉଥିଲା ଏବେ ବନ୍ଦ ହେଇଯାଇଛି କିନ୍ତୁ
କଣ ଖାଇଛ କଣ ଖାଇଛ?
ମୁଁ ଭାତ ଖାଇଛି ତା ସାଙ୍ଗକୁ ମୋ ବୋଉ ସବୁ ପନିପରିବା ପକେଇକି ଭଲ ବେସର ଦେଇକି ଗୋଟେ ତରକାରୀ କରିଥିଲା ତ ସେଇଟା ଖାଇଥିଲି।
ହଁ ଆଉ ସକାଳୁ ତମେ ତୁମେ ସକାଳୁ କେତେଟାରେ ସକାଳୁ କେତେଟାରେ ଉଠ? ହଁ।
ମୁଁ ସକାଳ ସାଢେ ସାତଟାରେ।
ଏଥର ତମର ଏଥର ତମର ପ୍ଲସ୍ ଥ୍ରୀ କମ୍ପ୍ଲିଟ୍ ହେଇଗଲା।
ଆଜ୍ଞା।
ତାପରେ ଏବେ କଣ କରିବ ବୋଲି ଭାବିଛ?
ମୁଁ ପରୀକ୍ଷା ଦେଇଛି ଦେଖ କଣ ହଉଛି।
ରେଜଲ୍ଟ ତ ଆସିଯାଇଥିବ ନା?
ନା ଏପର୍ଯ୍ୟନ୍ତ ରେଜଲ୍ଟ ବାହାରିନି। ବାହାରିବାର ନା କିନ୍ତୁ ଆମର ଏ ଏବେ ବାହାରିବନି ଆମର ଆଉ କିଛି ମାସ ପରେ ବାହାରିବ।
ଆମ ବିଶ୍ଵବିଦ୍ୟାଳୟରେ ତ ବାହାରି ଗଲାଣି।
କିନ୍ତୁ ଆମ- ମୁଁ ଯେଉଁ ଏଗଜାମଟା ଦେଇଛି ତା ରେଜଲ୍ଟ ଆର ମାସରେ ବାହାରିବ।
କୋଉ ଅନର୍ସ ନେଇକି ପଢ଼ୁଥିଲେ?
ଶିକ୍ଷା।
ହଉ। ଆଉ ରଜ କେମିତି କଟିଲା ତମର?
ଉଁ ମୁଁ ମୋ ମାମୁଁ ଘରକୁ ଯାଇଥିଲି।
ଦୋଳି ଖେଳିଲ ଦୋଳି ଖେଳିଲ?
ଦୋଳି ଆମ ଗାଁରେ ଗୋଟେ ଅଛି ପାର୍କ ସେଇଠି ଖେଳିଥିଲୁ।
ଆଉ ରଜରେ କଣ ପିଠାପଣା ଖାଇଲ?
ପିଠାପଣା ସେମିତି ନାହିଁ ମୋ ବୋଉର ଏଇ ଯୋ ସ-ଆମ ଘର ଆଖପାଖରେ ରହୁଥିବା ପଡୋଶୀ ମାନେ ସବୁ ଆଣିଦେଇଥିଲେ ପିଠା।
ହଁ ଗାଁରେ। ରଜରେ ତ ସେମିତି ହିଁ ହୁଏ ମାନେ ଆମେ କରିବା ଯଦି ପଡୋଶୀ ଘରକୁ ଦବା ପ୍ ପଡ଼ୋଶୀ ଘର ଯଦି କରିବେ ଆମକୁ ଦେବେ ଇଏ ତ ଆମର ଗୋଟେ ବହୁତ ଭଲ ସମ୍ପର୍କ।
ହୁଁ ଆମ ବୋଉର ଟିକେ ପ୍ରୋବ୍ଲେମ ଅଛି ତ। ସେଥିପାଇଁ ସେ ଏମିତିକା ପରିଶ୍ରମ କାମ କରିପାରିବନି। ଆଜ୍ଞା।
ହଁ ଦେହ ଖରାପ ଅଛି।
ଆଜ୍ଞା। ତାପରେ ମତେ ଏସବୁ ଆସେନି। ମୁଁ କଲେ ବହୁତ ଖରାପ କରିବି। ବଟ କିନ୍ତୁ ଆମ ଆଖପାଖରେ ବି ଯେତିକି ପଡୋଶୀ ମାନେ ଆଣିଦେଇଥିଲେ ସବୁ ତିକ ବୁହୁତ ଅଧିକ ଥିଲା।
ସେଗୁଡା ଖାଇଲେ ବି ହେଇଯିବ।
ହୁଁ।
ଆଉ ଏଜୁକେସନରେ ଶିକ୍ଷାରେ ପଢ଼ିବାକୁ ତୁମକୁ ବହୁତ ଭଲ ଲାଗେ?
ଅଁ ସତ କହିବି ଯଦି- ମୋର ଇଚ୍ଛା ଥିଲା ରାଜନୀତି ବିଜ୍ଞାନ ନବା ପାଇଁ
ବଟ ମାର୍କ ମୋର- ମାର୍କ ଟିକେ କମ୍ ଥିଲା। ତ ସେଥିପାଇଁ ମିଳିବ କି ନ ମିଳିବ ବୋଲି ପକ୍ କହିଲିନି ପ୍ଲସ ବାବା ବି କହିଲେ କି ଶିକ୍ଷା ଟା ନେ ଆଉ ସେଠି ଗଲା ପରେ ଇଂରାଜୀ ଭାଷାରେ ପଢୁଥିଲୁ ପ୍ଲସ୍ ସାର୍ ମ୍ୟାଡାମ ମାନେ ବି ଭଲ ଥିଲେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବି ଭଲ ଥିଲେ।
ହଁ।
ତ ସେଥିପାଇଁ ଭଲ ଲାଗୁଥିଲା।
ତମେ ଯେହେତୁ ତମ ମାମା ବାପାଙ୍କ ପାଖରେ ପରିବାରରେ ରହିଥିଲ। ତମେ ସେଇଠିକି ଗଲା ପରେ ତମେ ଏକା ରହିପାରିଲ?
ଉଁ ଉ।
ଛାଡ଼ିକି ତମ ମାମା ବାବାଙ୍କୁ।
ହଁ ପ୍ରଥମେ ପ୍ରଥମେ ଟିକେ ଭଲ ଲାଗୁନଥିଲା କାହିଁକି ନା ରୋଷେଇ ନିଜେ କର। ସାଙ୍ଗମାନଙ୍କ ସହିତ ମିଶିକି ହଁ ରୋଷେଇ ଜଣା ଅଛି, ମୁଁ ମୋର ଦଶମ ହେଇ ଥିଲା ରୋଷେଇ କରିବା ଷ୍ଟାର୍ଟ କଲି।
ଭଲ।
ମାନେ ବେଶୀ ହେମିତି ଏ ମାନେ ଅଧିକ ନୂତନ ଧରଣର ଖାଇବା ତିଆରି କରିପାରିବିନି ବଟ ଅ କିନ୍ତୁ ଆମ ଘରେ ଯାହା ମାନେ ଆମ ଆଖପାଖରେ ଯାହାବି ନର୍ମାଲ ଖାଇବା ସବୁ ସାଧାରଣ ଖାଇବା
ହଁ।
ସେରା ସବୁ କରିଦେବି ଆଉ।
ଭଲ।
ବଟ୍ ଭାତ କୁ ଡାଲି କରିପାରିବିନି।
ଆଉ
ସେ ଦିଟା କଲେ ମୋ ଦ୍ୱାରା ହବନି ଭାତ ପାଣିଆ ହେଇଯାଉଛି। ପ୍ଲସ ଭାତ କଲେ ସେଟା କଠିନ ହେଇକି ରହୁଛି। ମାନେ ଆମେ ଗୋଟେ ମନୁଷ୍ୟ ଖାଇବା ପାଇଁ ଯେତିକି ତାର ନରମ ରହିବା ଦରକାରେ ସେତିକି ନରମ ମୋ ଦ୍ୱାରା ହେଇପାରୁନି।
ହଁ।
ହାତରେ ଚିପିଲେ ମୁଁ ଠିକ୍ ସେ ଜାଣିପାରିନି।
ମୁଁ ବି ଏମିତି ମୁଁ ବି ଏମିତି ତୁମ ପରିକା।
ମୁଁ ଥରେ କରିଥିଲି ଆମ ଘରେ ସବୁ ବାଧ୍ୟ ହେଇକି ଖାଇଲେ। ମୋ
ମୁଁ ଗୋଟେ ଥର ତରକାରୀ କରିଥିଲି ଆମ ଘରେ ସେମିତି ଖାଇଛନ୍ତି।
ଆଜ୍ଞା। ମତେ ଭଲକି କରିଆସେନି।
ତମେ ତିନି ବର୍ଷ ପଢ଼ିଥିବ?
ଆଜ୍ଞା।
ଆମର ଏ ବର୍ଷ ଚାରି ବର୍ଷ ହେଇଯାଇଛି ଚାରି ବର୍ଷ।
ଆମ ତଳ ବ୍ୟାଚ୍ ପିଲାଙ୍କରଠୁ ମାନେ ଡିକ୍ଲାର ହେଲା କି ଚାରି ବର୍ଷିଆ ହେଇଯିବ ବୋଲି।
ହଁ।
ମୋର ଜଣେ ସାନ ଭଉଣୀ
ତମ ତଳ ବ୍ୟାଚ୍ ମାନେ ଆମେ ଆଉ।
ଓହୋ ନାଇଁ ମୋର ଜଣେ ସାନ ଭଉଣୀ ହବ ତାର ଏବେ ଫାଷ୍ଟ ଇୟର ପ୍ଲସ ଥ୍ରି। ସେ କହୁଥିଲା କି ତାଙ୍କ ବର୍ଷଠୁ ଏଇ ନୂଆ ଶିକ୍ଷା ନୀତି ଲାଗୁ ହବ।
ଏନ ବିି ନୂଆ ଶିକ୍ଷା ନୀତି।
କିନ୍ତୁ ମୁଁ ଭଲସେ ଜାଣିନି ଆଉ।
ଆଉ ତମର ସେଇଠି ଜାଗା କଣ ଭଲ ଭଲ ଜାଗା ଅଛି ଦେଖିବା ପାଇଁକା?
ଚିରାକୁଦ ସ ହିଁ ଗୋଟେ ଡ୍ୟାମ ଅଛି ତ ଆଉ କଣ। ମନ୍ଦିର ହେରିକା ସବୁ ଅଛି ହଁ।
ଫତେହଗଡ଼ ରାମ ମନ୍ଦିର। ହଁ ଆଉ କୋଟଗଡ଼ କୋଟଗଡ଼ ପାର୍କ ଯାଇଛ?
ଗୋଟେ ବଡ ପାର୍କ ଇଆଡେ ମୁଁ ଯାଇନି କେବେ ବିି। ନୟାଗଡ କଲେ କେବଳ ଯୋଉଠି ରହୁଛି ସେଇଠି କଲେଜ ସେଇଠୁରୁ ଘର। ଆଖ ପାଖ କେବେ ବି ଜାଗା ଯାଇନୁ କେବଳ
ଭୁବନେଶ୍ୱର ଆସ?
ଭୁବନେଶ୍ୱର ଛୋଟଟେ ହେଇଥିଲି ଏଇ ଲାଷ୍ଟ ଟାଇମ୍ ପାଇଁ ହିଁ ଯାଇଥିଲି। ମୋର ପଞ୍ଚମ କ୍ଲାସ
ଆସ ଆସ ତ କେବେ ଗୋଟେ ବୁଲିକି ଯାଅ ଖଣ୍ଡଗିରି ଅଛି। ଧଉଳି ଅଛି ଉଦୟଗିରି ଲିଙ୍ଗରାଜ ମନ୍ଦିର।
ସତ କହିବି ଯଦି ଯିବାକୁ ସବୁଆଡେ ଇଚ୍ଛା। ଶୁଣୁନ? ଶୁଣୁନ? ସତ କହିବି ଯଦି ଚାରିଆଡେ ଯିବାକୁ ଇଚ୍ଛା। କିନ୍ତୁ ଆମ ଘରେ ଛାଡିବେନି।
ନାଇଁ ନାଇଁ ଘର ଲୋକଙ୍କ ସହ ଆସ।
ଘର ଲୋକଙ୍କ ସହିତ ଗଲେ ଭଲ ନୁହଁ କଣ ପାଇଁ କହିଲ ମୁଁ ତାଙ୍କ ସହିତ ତ ଥରେ ମୁଁ ତାଙ୍କ ସହିତ ଥରେ ଯାଇଥିଲି ପୁରୀ।
ହଁ।
ତୋରୋ ମୋ ମୋର ସବୁଠୁ ଖରାପ ଅନୁଭୂତି ଥିଲା। ମାନେ କୁଆଡେ ଭଲସେ ଯାଇପାରିବୁନି। କିଛି କରିପାରିବୁନି।
ମାନେ ତମେ କଣ ଘର ଲୋକଙ୍କ ସହିତ କେବେ ବି ଯାଅନି କି?
ଅ ଉଁ କୁଆଡେ ତ ବୁଲିଗଲେ ପୁଣି ଯିବୁ ନା ସେମିତି କିଛି ଫ୍ୟାମିଲିି ଟ୍ରିପ୍ ଆମର ସେମିତି ନାହିଁ।
ଅନ୍ ନୂଆବର୍ଷରେ।
ନା ରୁହ ପରିବାର ସହିତ ଏଞ୍ଜୟ୍ କର ହେତିକି ଖାଲି। ଆଉ ଛୋଟ ଛୁଆ ବେଳେ ବାକି ଯାଇଛୁ ପ୍ରବଳ। ଅ ମୋର ଷଷ୍ଠ କ୍ଳାସ ପୂର୍ବରୁ ବ ବଳ ସେପଟେ ଯାଏ। ସେଇ ଟାଇମ ସମୟ ପୂର୍ବରୁ ଯାଏ ପ୍ରବଳ। ପୁରୀ କୋଣାର୍କ ଇଆଡେ ସବୁ ତାପରେ ସେପଟେ ଜିଯେ ବାପା ଜେଜି ମାଙ୍କ ସହିତ ତ ବୁଲାବୁଲି କରିକି ଆସିଥିଲୁ ସେପଟ ରାଜ୍ୟ ସବୁ। ସମ୍ବଲପୁର ହେଇଗଲା ବାଲେଶ୍ୱର ହେଇଗଲା ଏବେ ଏବେ ସପ୍ତମ କ୍ଲାସ ପରଠୁ ଆଉ ଯାଇନି କୁଆଡେ।
ଓହୋ।
ତାପରେ ପାଠ ପଢାରେ ବିଜି।
ହଁ ତାପେ ଏବେ ତ ସରିଲାଉ ପ୍ଲସ୍ ଥ୍ରି ତାପରେ ଯୁଆଡ଼େ ଯିବା କଥ ଯିବା ବୁଲାବୁଲି କରିକି ଆସିବ ଆଉ।
ଆଉ ତମ ପନି ପରିବାର ବ ସହିତ ତମର ବୁଲାବୁଲି କେମିତି ଥିଲା?
ହଁ ମୁଁ ସବୁବେଳେ ଆମ ପରିବାର ସହିତ ହିଁ ବୁଲେ। ପୁରୀ ହେଉ ଆଉ ଏମିତି ଭୁବନେଶ୍ୱରରେ ଥିଲାବେଳେ କୋଉଠି ଧଉଳି ହେଉ। ଯୁଆଡ଼େ ଖଣ୍ଡଗିରି ହେଉ ମୁଁ ଯୁଆଡ଼େ ବି ଯାଏ ଉଁ ପରିବାର ସହିତ ହିଁ ଯାଏ।
ମାନେ ଗୋଟେ ସାଙ୍ଗ ପରିଆ ଫା ଏଇ ଯୋଉ ବାପା ମା ପାଇବା ଭାଗ୍ୟରେ ଥିଲେ ମିଳେ।
ହଁ ମୋ ବାବା ମାମା ମୋ ସାଙ୍ଗ ପରୀକା।
ମୋର ଜଣେ ସାଙ୍ଗ ଅଛନ୍ତି।
ହଁ।
ତା ବାବା ମା ସେମିତି ପୁରା ସାଙ୍ଗ ପରିକା ମିଶନ୍ତି। ମୁଁ ଯେତେବେଳେ ବି ଯାଏ ଧନ ଧନ କହିକି ମତେ, ଡାକିକି ମାନେ ଆଉଁସିକି ଦେହ ମାନେ ମାନେ ମୁଣ୍ଡ କୁଞ୍ଜି କି ମାନେ ଗେଲରେ କଣନ୍ତିନି।
ହଁ।
ସେମିତି ସବୁ ଆଣିକି ମତେ ଖୁଁ ମାନେ ବହୁତ ଭଲ ପାଆନ୍ତି, ତାପରେ ତାଙ୍କ ଛୁଆ ଗୁରା ବି ସେମିତି।
ହଁ।
ଆଉ ଖେଳା ଖେଳି ଆଗ୍ରହ ଅଛି?
ନା -ନା।
ସ୍ପୋର୍ଟସ୍ ଅକାରେ?
ନାଁ।
ଖେଳ ପ୍ରତି
ନା ନାହିଁ ବା କହିଲି, ତମର?
ମୋର ବି ସେମିତି ନାହିଁ।
ହଉ ରଖିଦଉଛି ତାହେଲେ?
ଅଧିକ ଟାଇମ୍ ହେଇଗଲାଣି।